ଆ ମୁଁ କଲ ହେଯିବ ମାନେ କଣ କହିଲ ଅଗାଧୁଆ ବସିକି ସୀତ ମାନ ଗଲା ସଷୁ ଅଗାଧ ିଲ ହେଲା ସି ଥରେ କଣ ହେଇଛି ନା ମୁଁ ଥରେ ଯାଉଛି ସକାଳୁ ସକାଳୁ ପଳେଇି ସାତଟା କେତେ ବେଳୁ ପଳେଇାଆଇଛି ଦୋକାନ ହେଲା ସୋମବାରିଆ ସୋମବାରିଆ ଆଉଥିଲି ରେ ରେବଣ୍ଡା ପିନ୍ଧିକି ଆସିଥିଲ ହେଲା।
କୋଡିଏ ହଜାର କୁ ବର୍ଷ ହେଇଗଲାଣି କୋଡିଏ ହଜାର ପାଁସ ହେଇଗଲାଣି।
ହଁ ସେଇଠୁ ଶୁଣ ଆସିଥିଲି ସେଇଠୁ ସକାଳ ଗଲେ ସକ ସକାଳୁ କୁଆଡେ, ମୁଁ କହିଲି ଯାଉ ଦୋକାନ ଟିକେ କାମ ଅଛି ଆମର ନା! ! ! ! ! ! ! ! ! ! କାମ ନାହିଁ ମତେ କହୁଛି ସିଏ ମୁଛି କାମ ନାହିଁ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ! ଆଉ କୁଆଡେ ଯାଉଛୁ ମତେ ମତେ କହୁଛି। ବୁଝଲା ସିଏ ସେଇଠୁ ମୁଁ ମୁଁ ସେ ମୁଝାଡୁ ଗଲି ତୁ କୁଆଡେ ଯାଉଛୁ? ନାଁ ମୁଁ ଗୋଟେ କାମ ଅଛିଠି ଅର୍ଜେଣ୍ଟ କାମ ଟା ଆସି ମୁଁ କ କଣ ଅର୍ଜେଣ୍ଟ କାମ କିରେ? ନା ଆଉ ତୁ ଯା ମୁଁ ଦୋକାନକୁ ତତେ କହୁଛି ମୁଁ ତୋ ଦୋକାନ ମତେ ଦୋକାନକୁ ଆସିକି ଯାଇଲ ମତେ ମୋତେ ସିଡ଼ିଏମ୍ ଦେଖାଉଛି ଆଉ
ହୁଁ ହୁଁ ହୁଁ ହୁଁ। ପା ପୁରା ପୁରା ସେଟ୍ ଟା
ନେଇ ପଳେଇ ଆସିଛି
ଆଉ।
ଯାଇଲ ସେଠି ନେଇ ପଳେଇ ଆଇଛି ଆଉ ମୁଁ ମୁଁ କହିଲି କୁଆଡେ ଯାଉଛି ନା ଯାହା ହଉଛି ସକାଳୁ ସକାଳୁ ଟିକେ କାମ କାମ ଟିକେ କଣ କ କାମ ଟିକେ କାମ ବଢେଇ ଦେଇ ଆସେ ଆଉ ନା କିଏ ଯୋଉଁ କା କହିଲି କାହା ସାଙ୍ଗରେ ହେଲା ଏଇ କୁିସିନ୍ଦା ତ ଜାଣିଛ। ମୁଁ କହିଲି କିଏ କହିଲୁ ମୁଁ କହିଲି କିଏ କହିଲୁ? ନା ଗୋଟେ ଛୁଆ ଟା କାଖେଇକି ଆସେ ନାଇଁ ଲେଡିଜ
ନାଁ।
ସେଇଠୁ ତାପରେ ସେଇଠୁ ସେ କହିଲା ଆଉ ଯେକୁ କହିଲା ଆଉ
ମୁଁ ସେଇଦିନ ଫାଷ୍ଟ ଯାଇି ହେଲା ସେଇଠୁ କଣ ହେଇିଗଲେ? ସେଠୁ କୁ ଛୁଆ ଟାକୁ କାଖେଇକି ଆସେ ନାହିଁ ସେଇଠୁ ମୁଁ କହିଲି ଆଉ ତୁ ପୁରା, ଗାଧେଇ ପାଧେଇ ପୁରା ଯାଉ, ଚିତା ଚୈତନ ମାରିକି ପୁରା ଯାଉଛି। ଆଉ ଯଦି ଦି ଗୋଟେ ଯଦି ଚିତା ଚିତା ନ ମାରି ନ ଗଲେ! ଲୋକ ଡାଉଟ୍ କରିବେନି। ଏମିତି କଉଛି ହେଲା। ସେଠୁ ଯାଇକି, ସେ ନ ଆଇଲା ଆଉ କହିଲା, ଯୋଉ ଯୋଉ କହିଲି ଘରକୁ ତ ସେଇ ସାଟ୍ ପେଣ୍ଟ ରେ ଯାଇଥିବୁ ତୁ? ସେଇଠୁ ଆଉ କଲା ଆଉ ହଁ, ସେଇ ସାଟ୍ ରେ, ମୁଁ କହିଲି ଯୋଉ ଘରେ କଣ କହିବୁ ନା ଏ ଗୁଟେ ଏ ଯାଉଥିଲା, ଡେଡ୍ ବଡି ଯାଉଥିଲା, ଶବଗଡେ ଯାଉଥିଲା। ହାତ ତା ମୁଁ କାଉଡ଼ା ଛୁଇଁ ଦେଲି। ଯା ସେଇ ସେଥିଆଇଁ ଗା-ଗାଧ ଗାଧ ଗାଧ ଗାଧେଇଆକୁ ଯାଉଛି ଆଉ।
ହଁ ଓହୋ! ଆହୋ
ତା'ପରେ ସେଇଠୁ ଏବେ ସେଇଠୁ କଣ କରିଛି ନା! ଆଉ ଥରେ କହିଲା, ଆଉ ଘରେ ଏମିତି ଗଲା ଠୁ ଡାଉଟ୍ କରୁସନ୍ତି। ଦିନେ ସକାଳୁଆ, ସକାଳୁଆ ଯିବି। ସେନେ ସ ସକାଳ ସକାଳୁଆଇଲା ହେଲା। ସକାଳୁ ମାନେ କେତେ ସକାଳୁ କଲୁ? ଆଟ୍ଟା ସାଢ଼େ ଆଟାଳୁ, ଆଟ୍ଟା ସାଢ଼େ ଆଟାଳୁ ହେଲା, ସତ ତା ସ୍ୱାମୀ ସେଠି ଯେମିତି କାମକୁ ଏଇଟା ବି ତାପରେ ଘରୁ ବାହାରଲା ଆଉ। ସେଠି ତ ଯାଇକି ଅ ଗାଧୁଆ ସିଏବି ଆଗାଧୁଆ ଜାଣିଥିବ, ଯଉଁଭଳିଆ ସ୍ମେଲ ହଉଥିବ ହବ, ଟିକେ କୋଉ ଭଳିଆ ଅନହାଇଜେନିକ ଜିନିଷ।
ନାଁ। ଜୀବନ ସଫ ନି ଓ ହ! କେଇଟାରେ?
ସିଏ ଆଟ୍ଟା ସାଢେ ଆଟାରେ ଗଲେ-ଏ। ନଟା ସାଢନଟା ଅଳକୁ ଆସିଥିବେ ଆଉ। କେତେନା ଆଉ ଅଧିକ ରେଟ୍। ସେଠୁ ଆର ଦେଖ! ଗୋଟାଏ ଦି ଟା ପର୍ଯ୍ୟନ୍ତ ଟାଇମ୍ ଅଛି। କାର? ନାଇଁ ୟାର, ଯନ୍ତ୍ରର। ଗୋଟାଏ ସାଢେ ଦିଟା ପର୍ଯ୍ୟନ୍ତ ଆର ଟାଇମ୍ ଅଛି। କିଏ ଗଜି ଗଲାଁ?
ଆସିବେ ତ-ତା କିଏ ରସ୍ ଆସିବ ଆଉ ଟିଏ ପରେ। ଗୋଟା ସା ଗୋଟା ସଢା ଇଏ ଏଇ ସାଢ଼େ ଗୋଟାଆଳୁ
ଖାଇଯିବାକୁ ନା
ଖାଇଆକୁ ଆସିବ। ସିଆଡୁ ଆସିକି ତ ଇଆଡୁ ଖାଇବା ପିଇଆ ରୋଷ
ଓ ହଁ ହଁ ହଁ।
ସିଆଡୁ ଯେ! ସିଆଡୁ ଅଧିକ ପରିଶ୍ରମ ହେଇ, ଇଆଡେ ଆସିବ ଅଳ୍ପ ଦିଟା କଣ ଖାଇବାକୁ?
ଓ ହୋ!
ସେଇଠୁ-ଉ ହଁ ବର୍ଷା ଛାଡିଗଲାଣି। ଝିପି ଝିପି ପକଉଛି ଆଉ। ସେଇଠୁ ତା'ପରେ ସେଇଠି କଣହେଇଛି କହିଲ? ଆଇଲେ ସେଠୁ ନଅଟା ସାଢ଼େ ନଅଟା ବେଳକୁ କି ଦଶଟା ବେଳକୁ ଆସିଲେ ହେଲା। ଆସିକି ସେଠୁ ସିଏ ସନ୍ତୋଷ ବସ୍ତିଆ, ସନ୍ତୋଷ ବସ୍ତିଆ ଗାଧେଇକି, ଦୋକାନକୁ ଗଲା ହେଲା।
ହଁ
ଗାଧେଇକି ଗଲା। ଖଲା ମୁଁ ଯାଇଥିଲି ବା ଏ ସାଙ୍ଗେ ସାଙ୍ଗେ ଆଇଲି। ମାଡ ଜାଣୁଥିବ। କୋ ହଁ। ପୁରା ପ୍ରାଉଡ଼୍ଲି ପୁରା।
ମୁଁ ଯାଇଥିଲି। ଗୋଟେ ବଡ କାମ କରିବାକୁ। ବଡ କାମ କରି ସାଙ୍ଗେ ସାଙ୍ଗେ ଆଇଲି। ଅବି ଅବି କେତେ! ଯୋଉ ଚଉଦ ଲକ୍ଷ ଟଙ୍କା ବେପାର କରିକି ଗାଇଲେ, ତା ତମକୁ କିଛି ଦେଲେନା!
ମୋତେ?
ନା। ଦି ଦି ଜଣ ଯାହାକୁ ଚଉଦ ମିଳିଲା ନା ଜଣ ମିଳିଲା ଚଉଦ ଚଉଦ? ଦୁ ଜଣ ତମ କେତେ ସେ ଜିତିଲେ? ସାତ କୋଟି ସାତ କୋଟି ଚଉଦ ଅଠେଇଶ ଆକୁ ମିଳିଲା ନା?
ଟୁ ପର୍ସେଣ୍ଟ୍ ସେପଟରେ ଟୁ ପର୍ଷେଣ୍ଟ।
ଓହୋ ହୋ ହୋ ଏଇ ମାନେ ଦିଜଣ ହିଁ ପିଲା ଆଉ କେହି ନଥିଲେ? ବଢିଆ ।
ସେଇଠୁ ତାପରେ ସେଇଠୁ କଣ ହେଇଚି କହିଲ, ମତେ କହୁଛି
ହୁଁ।
ହ୍ୟାଲୋ।
ହଁ କୋଉନ।
ମୋ ମୋତେ କହୁଛି କୋଉ ଏତେ କିଛି କରିବାକୁ ପଡିବ ନାଇ, ଆଉ ତୁ ତୋର ଖାଲି ଯିବୁ ଏରେ କବାଟ ଖଟ ଖଟ କରି ଭାଇ ତାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାରିକି ଆସିବୁ ଆଉ।
ମୁଁ କହିନି ହଁ, ଏଇଥିରେ ପୁରା ଲାଇଟ୍ ଫାଇଟ୍ ଲାଗି ପୁରା ଡିଜେ ଫିଜେ ଲାଗିଥବ। ଡିଜେ ବାଜୁଚି। ବ ସେଡୁ ଏଇପଟ ବାଜୁଥବ।
ଏଡ ଇଏ ଏଯୋଉ ଏପଟୁ ଯୋଡି ଯୋଡି ମୁର୍ଦଙ୍ଗ୍ ବାଜୁ
ଆଇଲ ଏନ୍ଥୁ ବାବୁ ଏଇ ଭଳିଆ ସୁ କଥା ଆଉ କଣ ଆଉ ଏତେ ମୁଁ ସେ ମୁଁ ସେଠି କହିଲି, ମୁଁ ସେଠି କହିଲି ମୁଁ ଏଇ ମୁଁ ଅ ମତେ ମତେ ମାନେ ଅନ ହାଇଜେନିକ କାମ ଏରା କରୁନେହିଁ ସେ ଅଲରେଡ଼ି ବିବାହିତ। ଆମର ଏଠି ବିବାହିତ, ରାତିରେ ସ୍ୱାମୀ ତାକୁ ଯାହା ଚ୍ଛା ତାହା ଯାହା କରୁଥାଉ। ତା ସ୍ୱାମୀ ପୁରା ଦେଖାହଉଚି ପୁରା ଜିମ୍ ଟୋକା ଭଳିଆ। ଜିମ୍ ଟୋକା ଭଳିଆ ଦେଖାହଉଛି, ଜାଣୁଥବୁ କୋଉଭଳିଆ ସେ କାମ ବଢଉଛି।
ହେ ଏଇଛବ କଣ କରୁଛ ଆଉ। ଯାହା କରୁଥିବେ ସିଏ କରୁଥିବେ ତାଙ୍କ ଭିତରେ ତ ଆଉ।
ହଁ ହଁ ଠିକ କଥା। ଆଉ ତାହେଲେ ହଁ ଶୁଭା ଯାଉଛି ନା ଶୁଭା ଯାଉନି କାହିଁ, ତମ କଥା ଫାଷ୍ଟ ଶୁଭିଲାନି ତାପରେ
କଣ ଫାଷ୍ଟ ଶୁଭା ହେଲାନି।
ଟିକେ ରହିଗଲା, ତାପରେ ତାପରେ ତାପରେ ତମେ କିଛି ସମୟ ପରେ ଯୋଉ କହିଲ ସିଏ ଯାହା କରୁଛନ୍ତି ସେଗୁଡା ଶୁଭିଲା।
ନା
ହ ଠିକ ଅଛି। ପିଲା ପୁଣି ବର୍ଷ ଆ ମତେ ଲାଗୁଚି, ଆଜି ସେମ୍ ହବ ବର୍ଷା ବର୍ଷା ବର୍ଷା ଛାଡିବ ବର୍ଷା ହବ ବୋଧ୍ ପୁରା ଏଇ ଆଜି ରହିବ ପୁରା ପାଗ ଏଇଭଳିଆ ଆଉ।
ହଁ ଅ।
କଣ ଲାଗୁଚି? ପାଗ ଏମିତି ରହିଲେ କେମିତି ଲାଗିବ? ଭଲ ଲାଗିବନି।
ପାଗ ଏମିତି ରହିଲେ ମୋତେ ମୋତେ ତ ଭଲ ଲାଗିବ ଯେ, ମୋତେ ଭଲ ଲାଗିବ ଯେ
ହୁଁ ହୁଁ ହୁଁ ହୁଁ। ହଁ ବା।
ମୋତେ ଭଲ ଲାଗିବ। କିନ୍ତୁ ମୋ ଦୋକାନକୁ ଆଉ ଦୋକାନକୁ ଭଲ ଲାଗିବନି ତାକୁ ଚିଡ୍ ଚିଡ୍ ଲାଗିବ।
ନାଇ ଇଏ ସିଏ।
ହଁ ସେଟାଗୋଟେ। ବାଳ ଲୋକଗୁରା ଆସୁନାହାନ୍ତି। ସେ ତାଥର ତା କହିଆ କଥା। ବୁଝିପାରିଲ ହଁ।
ତମେ କି କିଛି ନାହିଁ । ତମର ବି କିଏ କିଛ୍ ଛି ନାହିଁ।
ଏ ମୋତେ ବି ଯାହାହଉ ତାକୁ ଖରାପ ଲାଗିବ ନା ମୋତେ ଖରାପ ଲାଗିବନି।
ହଉ ଛ
ଆଉ ମୋତେ ଏମ୍ ପାଗ ହିସାବରେ ପାଗ ହିସାବରେ ବଢିଆ ଲାଗେ।
ଓ ହୋ।
ସିଏ କଣ ହେଇଚି କହିଲ ମୋ ଦୋକାନ କାଲି ସକାଳୁ ଦି ଦିନ ହେଲା ଯାଇଁଲ? ଦୋକାନ ଯେମତି ସଟର୍ ଖୋଲିଚି ହେଲା ଏ ସଟ୍ ସଟରେର ବେଙ୍ଗ ଆମର ମାନେ ବେଙ୍ଗ ଯେମିତି ମରିଗଲେ ଏଇଖିନି ଗ୍ୟାସ ହୁଏନି। ଯାଇଁଲ ସେମତି ଗ୍ୟାସ ଟା ହଉଚି ଆଉ ମୁ କୋଇଲି ମୁଁ ଦି ସଟର ଖୋଲିଲା ଠୁ କଣ ଗ୍ୟାସ୍ ଟା ହଉଚି। ସଟର କିଛି ସମୟ ବନ୍ଦ କରିଦେଲା ଠୁ କଣ ଏମତି? ଗ୍ୟାସ ଟା ଫୁଣି ପଳଉଚି ବୁଝିପାରୁଚ। ଗନ୍ଧ ହେଲା। ସେ ତାପରେ ସେଇଠୁ ମୁଁ ଦେଖିଲି ଦି ଦିନ ହବ ଦି ଦିନ ହବ କାଇଁ ଏମତି ଗନ୍ଧଉଚି।
ତାପରେ
ସେଉଠୁ ବସିବ ଆମ ଦୋକାନ ଦୋକାନ ପସୁ ପସୁ ଉଁ ସଟରର ଡାହାଣ ପଟ କିମ୍ବା ବାଁ ପଟ।
ହଁ।
ବାଁ ପଟ ସଟର ସ୍କନ୍ଦିରେ ହେଲା ଗୋଟେ ବେ ସତୁକୁ ସତ ଗୋଟେ ବେଙ୍ଗ ବେଙ୍ଗ ପଶିକି ଚିପିଙ୍ଗ୍ ହେଇଯାଇଚି ପୁରା ଆଉ।
ନିଶା।
ବେଙ୍ଗ ପସି ତା ରସ ଫସ ସବୁ ଭାଆରି ଯାଇଛି।
ଛି ଛିି ଛିି।
ହେଲା ପୁଚକି କି ପୁଚ୍ ମାନେ ମୋର ପୁଚ୍ ଆରେ ଦି ଦିନ ହବ ଗ୍ୟାସ୍। ତୁ ଭାବୁଚୁ ମୁଁ କହିଲି ମୁଁ କହିଲି ଆଉ ଯିଏ ଆମ ଘରେ ଯୋଉ ଗୋଦରେଜ ଏୟାର ଟା ଅଛି ଏୟାର ପକେଟ ଟା। ତାକୁ ଆଣିକି ଆଉ ଘର୍ ଦୋକାନରେ ଥୋଇବି ଆଉ। ବୁଝିଲି କୋଉ କାରଣ କଣ ଏମତି ହଉଚି ଦେଖିଲା ବଳକୁ କାଲି ଶଳା ସ୍ନାନ କୁଣିଆଟାରେ ବେଙ୍ଗ ଡେଡ୍ ବଡି ଉଠେଇବାକୁ ପଇଲା। ସେ ବେଙ୍ଗ ଯେମତି ହେଇଚି ତାକୁ ଯଦି ଅନେଇଲ ଟିକେ ଖାଲି ମାନେ ଧୋଇକି ହେଲେ ତାୱା ରେ ପକେଇକି? ଟିକେ ତେ ତେ ତେଲ ପକେଇ ସୋରିଷ ଫୋରିଷ ଦେଇ କରିଦବ। ଓ ଦି ଦି କଂସା ପଖାଳ ପଳେଇବ।
ଦି କଂସା ପଳେଇବ ଆଉ
ଏ ବିପନୁ କୁ ଦେଇଦବୁ ଦି କଂସା ଉଡେଇଦବ। ବିପନ ବିପନ
ହେଁ ହେଁ।
ଆରେ ବିପନ ମା କହିଲା, ଯୋଉ ଆମର ଯୋଉ ଯୋଉ ଫୁଲ ପୋଖରୀ ଯୋଉ ମାହାନ୍ତି ବାବୁ ନୁହଁ
ସିଏ ଆସିଥିଲା। ଭି ଆଇ ଇପି ଭି ଆଇ ଇପି ଭି ଆଇ ଇପି।